ଜୟ ଭାଇ।
ହଁ, ଭାଇ ବହୁତ୍ ଜୟ ଜଗନ୍ନାଥ। କେମିତି ଅଛନ୍ତି?
ହୁଁ, ଭଲ ଅଛି। ତମେ କେମିତି ଅଛ?
ହଁ, ଠିକ୍ ଠାକ୍।
ତମ ସାଇଟ୍ ରେ ତାପମାତ୍ରା କେମିତି? ବର୍ଷା
ନାଇଁ ଏବେ ଟିକେ ପାଗ କୋହଲା କରିଛି। ପାଗ ଟିକେ କୋହଲା କରିଛି। ବର୍ଷା ହେଇନି, କେବଳ ପାଗଟି କୋହଲା କରିଛି।
ଆ-ଆମ ଆଡେ ତ ବର୍ଷା ହେଲା ଗୋଟେ ଘଣ୍ଟାଟେ ଧରିକି। ପା ଆଣ୍ଠିଏ ଆଣ୍ଠିଏ ପାଣି।
ଓହୋ! ବୋଧେ ବର୍ଷା ଟା ଧୀରେ ଧୀରେ ଧୀରେ ଧୀରେ ଆସୁଛି ଆଉ। ତାପ ମେଘ
ଏ ମାନେ ଏପଟେ ଗୋଟେ ଯୋ କହନ୍ତିି ନି ପାଳି କଲା ଭଳା। ଆଜି ଗୋଟେ ସାଇଡ୍ ହଉଛି, ତ କାଲି ଆଉ ଗୋଟେ ସାଇଡ୍ ହଉଛି। ଆଜି ଗୋଟେ ଏରିଆରେ ହଉଛି, କାଲି ଗୋଟେ ଏରିଆରେ ହଉଛି। ଏମିତି ଚାଲିଛି ବର୍ଷା।
ହଁ। ନା ସେମିତି ସମସ୍ତେ ବି-ଇ ମାନେ
ମୁଁ
ପାଣି ଟିକେ ପାଆନ୍ତୁ।
ଆହଁ
ହଁ କୁହନ୍ତୁ?
ନାଇଁ ଯୋଉ ପ୍ରକାର ଖରା ବଢି ବଢି ଯାଇଛି, ଦରକାର ଏବେ ମୌସୁମୀ। ନଅଲେ ଖସିଯିବର ଆଛା ଭାଇ ଗୁଟିଏ କଥା ହେଲା ମାନେ, ଆମେ ତ ଏବେ ଏଷ୍ଟାବ୍ଲିଶ୍ ହେଇଗଲେଣି। ମାନେ ପାର୍ସିଆଲି ହଉ ବା ଫୁଲ୍ଲି ହଉ। ଯେ ଯୋଉ ଫେଜ୍ ଆମେ ଦେଇ ଦେଇ ଆସିଛେ, ଯେମତି ଭବିଷ୍ୟତରେ ଆମ ଛୁ ପୁଅ ମାନେ ସେଇ ଫେଜ୍ ଦେଇକି ଆସିବେନି। ବା ଯୋଉ ଲାଇନ ଆମେ ଚୁଜ୍ କରିଛେ, ସେଇଟା କେତେ ଦୂର ଠିକ୍ ଅଛି ବା କେତେ ଦୂର ଭୁଲ୍ ଅଛି? ଯେମିତି ଭବିଷ୍ୟତରେ ଆମ ଛୁଆ ମାନେ ସେଇଟା ଚୁଜ୍ କରିବେନି। କାରଣ ଆମ ଟାଇମ ରେ ଆମକୁ କିଏ ନଥିଲା ଯେ ଆଡଭାଇସ୍ ଦେବାକୁ ଯେ ତମେ ଏଇ ଲାଇନ୍ ଟା ଚୁଜ୍ କର ଏଇ ଲାଇନ ରେ ଜଲ୍ଦି ଜବ୍ ପାଇଯିବ କି ଏଇ ଲାଇନ ରେ ଅଧିକ ଇନକମ୍ ଅଛି, କଣ ଅଛି। ବାସ୍ ଆମେ ପଢୁଥିଲେ ସାଙ୍ଗମାନେ ପଢୁଛନ୍ତି ଆମେ ପଢୁଥିଲେ ପଢି ପଢି ଯାଉଥିଲେ ଏଇ କିନ୍ତୁ ଆମେ ତ ଏବେ ହେଇ ଗଲେ ନା କିନ୍ତୁ ଆମ ଛୁଆ ମାନଙ୍କୁ ଆମେ ସେଇଟା ଯେମିତି ମାନେ ହବାକୁ ଦବାନି ଠିକ୍ ଆଡଭାଇସ୍ ଦେବା ଯେ ତମକୁି ଏଇ ଲାଇନ୍ ଭଲ ଲାଗୁଛି ଏଇ ଲାଇନ ଏଇଟା ଫ୍ୟୁଚର ଅଛି। ଆଉ ତମକୁ ଯଦି ଏଇ ଲାଇନରେ ଲାଗୁଚି ଏଇ ଲାଇନରେ ଏଇଟା ଫ୍ୟୁଚର ଅଛି। ତ ଆମେ କେମିତି ଛୁଆ ମାନଙ୍କୁ ଆମର ଭଲ ୱେରେ ତାଙ୍କ ଫ୍ୟୁଚର ଟାକୁ ଭବିଷ୍ୟତର ଦେଖେଇବାର ଅଛି। ଆମ ଭବିଷ୍ୟତ କିଛି ଦେଖିନଥିଲେ ମାନେ ମନ ଅଛି। ମୋର ଛୁଆ ବେଳେ ମତେ ଯେ ପଚାର୍ ଥିଲା ତମର ବୋଉ ମୁଁ କହୁଥିଲି ମୁଁ ଇଞ୍ଜିନିୟର ହେବି। ହ୍ୱାଟ ଇଜ୍ ଦଅ ମିନିଙ୍ଗ ଅଫ୍ ଇଞ୍ଜିନିୟର ମୁଁ ଜାଣିନଥିଲି ‌କୋଉ ଇଞ୍ଜିନିୟର ହବ ବୋଲି ସଫ୍ଟୱାୟାର ଇଞ୍ଜିନିୟର। କଣ ସପଟୱାର ବୋଲି ମୁଁ ଜାଣିନଥିଲି କିନ୍ତୁ ମୁଁ କହୁଥିଲି ତାର ପରବର୍ତ୍ତୀ ସମୟରେ ଚେଞ୍ଜେସ୍ ହେଇ ହେଇ ତାପରେ ପ୍ଲସ୍ ଟେନ୍ଥରେ ମୋତେ ପଚାରୁଥିଲେ ମୁଁ କହୁଥିଲି ମୁଁ ଇଞ୍ଜିନିୟର ହେବି ପ୍ଲସ ଟୁରେ ମତେ ପଚାରିଲା ପରେ ମୁଁ କହୁଥିଲି ମୁଁ ଡକ୍ଟର ହେବି ତାପରେ ପ୍ଲସ ଥ୍ରୀରେ ପଚାରିଲା ପରେ ମୁଁ କହୁଥିଲି ଯେ ମୁଁ ଗୋଟେ ବିଜିନେସ୍ ମ୍ୟାନ୍ ହେବି। ତାପରେ ଚେଞ୍ଜେସ ହେଇକି ବର୍ତ୍ତମାନ ମୁଁ ଅନ୍ୟ ମାନେ ଲାଇନରେ ଅଛି। ତ ଆମକୁ ବ ଯୁ ଭୁଲ ଟା ଆମେ କରିଥିଲେ ସେଇଟା ଯେମିତି ଆମର ପରବର୍ତ୍ତୀ ପିଢି ନ କରିକି ତାଙ୍କୁ ଆମେ ତାଙ୍କୁ ଭବିଷ୍ୟତ ଦେଖେଇବାର ଅଛି ଯେତେବେଳେ ଏଇ ଲାଇନ ରେ ଗଲେ ଏଇଟା ପାଇବ ସେଇ ଲାଇନରେ ହବନି ସେଇଟା ପାଇ ତ ସେଇଟା ଆମକୁ ସୁଧାରିବାର ଅଛି। ତମକୁ କଣ ଲାଗୁଚି ଏଇ ବିଷୟରେ?
ମତେ ଯଦି ପଚରା ଯାଏ ଲକ୍ଷ୍ୟ କଣ ଥିଲା ମୁଁ ଯେତେବେଳେ ଛୁଆଟିଏ ହେଲେ ମତେ ପଚରା ଯାଏ ତମେ କଣ ହବ ମୁଁ କହେ ମୁଁ ମଧ୍ୟ ଇଞ୍ଜିନିୟର ହେବି। ଏଇଥିପାଇଁ ଇଞ୍ଜିନିୟର କହୁଥିଲି ସେତବେଳେ ମୁଁ ଜାଣେ ଯେ ଇଞ୍ଜିନିୟର ମାନେ ସବୁ ନୂଆ ନୂଆ ଜିନିଷ ତିଆରି କରନ୍ତି‌।
ହୁଁ
ସେ ସମୟରେ ଯଦି ଗୋଟେ ବେଟ୍ରିଟେ ଗୋଟେ ମଟର ବୁଲେଇକି ଗୋଟେ ଫ୍ୟାନ୍ ବୁଲେଇଦେଲୁ ମତେ ଲାଗେ ମୁଁ ବୋଧେ ଏ ଦେଶର ସବୁଠୁ ବଡ଼ ସାଇଟିଷ୍ଟ ବା ବୈଜ୍ଞାନିକ।
ମତେ ସେତବେଳେ କେମିତି ଅନୁଭବ ଯଦି ଗୋଟେ ଛୋଟିଆ ପ୍ରୋଜେକ୍ଟଟେ ନେଇ କି ଯାହା ହଉ ବିଜ୍ଞାନ ମେଳାରେ ସେଥିରେ ଯଦି ସେକେଣ୍ଡ କିମ୍ବା ଫାଷ୍ଟ ପାଇଗଲୁ ଭୁଲରେ ମଧ୍ୟ ମତେ ଲାଗେ ନା ମୁଁ ବଡ଼ ହେଲେ ନିଶ୍ଚିତ ବୈଜ୍ଞାନିକ ହେବି। କାରଣ ମୁଁ ମଧ୍ୟ କହିଦିଏ ନାଇଁ ମୁଁ ମଧ୍ୟ ବଡ଼ ହେଲେ ବୈଜ୍ଞାନିକ ହେବି। ସେସବୁ ବୈଜ୍ଞାନିକ ହେବି ବୋଲି ଭାବିଥିଲେ କିନ୍ତୁ ଜୀବନର ଯୋଉ ବାସ୍ତ ସତ କଥା ଟା ସବୁବେଳେ ଭିନ୍ନ ମୋ ଜୀବନଟା ସ ମୋ ଭଳିଆ ଲକ୍ଷ୍ୟ ବିହୀନ ମାନେ ଜୀବନ ଭଳିଆ ରହିଗଲା କାହିଁକି? ପ୍ଲସ୍ ଟୁ ପଢିଲି ସାଇନ୍ସ ତାପରେ ପୁଣି ପ୍ଲସ୍ ଗୋଟେ ବର୍ଷ ପଢିଲି ସାଇନ୍ସ ତାପରେ ଡ୍ରପ୍ ଆଉଟ୍ ନେଇକି ଗଲି ସିଟି। ସିଟି କରିସାରିଲା ପରେ ପୁଣି ଆର୍ଟସରେ ହିଷ୍ଟ୍ରି ଅନର୍ସ ରଖିକି ଗ୍ରାଜୁଏସନ୍ କଲି।
ତେଣୁ ମୁଁ ବି ବେଳେ ବେଳେ ଭାବେ ମୋତେ ଜୀବନଟା ମାଟି କରିବା ପାଇଁ କେତେ ଗୁଡ଼ାଏ ରାସ୍ତା ଥିଲା ମୁଁ କିନ୍ତୁ ସିଟି ଟାକୁ ବା ଶିଖିଲି ଆଉ ସେ କଥା ତ ଛାଡ଼ନ୍ତୁ କିନ୍ତୁ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିକି କେବଳ ତାରି ପଛରେ ପାଦ ବଢ଼େଇବାଟା ଆମ ସମୟରେ ଏତେ ସୁବିଧା ନଥିଲା ବା ଆମକୁ ଯୋଉ କ୍ୟାରିଅର୍ କାଉନ୍ସେଲିଂ ମାନେ ଜୀବନକୁ ନେଇକି ତମର ଲକ୍ଷ୍ୟ ଆଉ ସେ ଲକ୍ଷ୍ୟ ପାଇବା ପାଇଁ କୋଉ କୋଉ ରାସ୍ତା କୋଉ କୋଉ ମାନେ ଅ ମାନେ ଗତି ପଥ ଦେଇକି ଗଲେ ପହଞ୍ଚି ପାରିବା ସେ ବିଷୟରେ ଆମକୁ ବୁଝେଇବା ପାଇଁ ବା ଶୁଣେଇବା ପାଇଁ କେହି ନଥିଲେ।
ଯଦି ବା କେହିଥିଲେ ସେମାନେ ବହୁ ପୁରୁଣା କାଳର ଅସିଆ କାଳର ମସିଆ ଲୋକ।
ହୁଁ ହୁଁ
ସେ ନା ପ୍ରତିଦ୍ୱନ୍ଦ୍ୱିତା ବାବଦରେ ସେମାନଙ୍କର ବାସ୍ତବ ଧାରଣା ଥିଲା। ନା ବର୍ତ୍ତମାନ ମଧ୍ୟ ସେମାନେ ସେ ଦୃଢ଼ ସଂକଳ୍ପ ଯେ କଣ କଲେ କଣ ହବ ସେ କୁହନ୍ତିନି। ସେ କହିଲେ ହଁ ଏମିତି କରିଦିଅ ତମେ ଟିଚର୍ ଚାକିରି ପାଇଯିବ ତାପରେ ତମେ ଆହୁରି ପଢ଼ା ପଢ଼ି କରିବ ଯାହା କରି ।
ବେନି ମଣିଷ ଗୋଟେ ଚାକିରିରେ ବନ୍ଧା ହେଇଗଲା ପରେ ତା ପାଖରେ ସମୟର ଆ ସୁଯୋଗର ଅଭାବ ସବୁବେଳେ ପରିଲକ୍ଷିତ ହୁଏ। ନା କଣ କହୁଛନ୍ତି? ଆପଣ ଆସନ୍ତୁ।
ମୁଁ ଠିକ୍ କଥା କହିଲି ସେଟା ଯେ ମାନେ ସେକଥା କିନ୍ତୁ ବର୍ତମାନ ଟାଇମ୍ ରେ ନିହାତି ଅଛି ନା? ମାନେ ଗୋଟେ ଏଗ୍ଜାମ୍ ଫୁଲ୍ ଦୋଉଚି ମୁଁ ତମକୁ ଦେଖିଦେଇ ଆସିଛି ଏଠି ଚାରିବର୍ଷ ହେଲା ମୁଁ ଯଦି ତମକୁ ପିଲା ଦିନୁ ଦେଖିଦେଇକି ଆସିଥାନ୍ତି ନା ମାନେ ଏ ଯୋଉ ଚାରି ବର୍ଷ ଯଦି ଆଉ ଚାରିବର୍ଷ ବ୍ୟାକ୍ ହେଇଥାନ୍ତା ଯାଆନ୍ତୁ ନାଁ ମୁଁ ତମକୁ ଆଡଭାନ୍ସ ଦେଇଥାନ୍ତି ଯେ ତମେ ଗୋଟେ ଇଞ୍ଜିନିୟର ହୁଅ। କାରଣ ତମ ଦିହରେ ସେତିକି କଳା ଅଛି ତମେ କୋଉ ଜିନିଷଟା ଧରିଲେ। କରିବା ଇଜି ହବ ମାନେ ଲାଗିବା ଆଉ ଲାଗିକି ସକ୍ସେସ୍ ହଉ ବା ନ ହଉ ଗୋଟେ ନୂଆ ଜିନିଷ ଇନ୍ ବେସ୍ କେମିତି କରିବା। ଗୋଟେ ଜିନିଷେ ଅଛି ସେଟା କେମିତି ହେଇଚି କଣ ଅଛି ମାନେ କଣ ମାନେ ଲାଗି କୋଉଚି ସେଇଥିରେ କଣ ଇଏହ ହେଇପାରିବ। ଏକ୍ସଟ୍ରା କିଛି ସେଟା ତମ ଦେହରେ ଅଛି ପଳାଟା ଅଛି ତ ମୁଁ ତମକୁ ଆଡ୍ଭାସ ଦେଇଥଲୁ ତମେ ଗୋଟେ ଇ୍ଜିୟର୍ ହ ଇଜିନ ପଢ଼ ତାପରେ ତମେ ଯୋଉ ଇଞଜିନିୟର ସଫ୍ଟୱେର ଇଞ୍ନିୟର ସ ତମ ଅଛି କିଛି ନୂଆ ଇଂସ ପ ସୋ ରୁମ୍ ସେମିତି ମୁଁ ମୋ ଛୁଆ ମାନଙ୍କୁ ସେଇ ଜିନିଷ ଦେଖିବି ଯେ ସେଇ ତାଙ୍କର ଛଆନ୍ତ ଦେନ୍ ସେ୍ କୋଟରେ ଣ୍ଟଷ୍ଟେଡ ଅପସନ୍ ଯଦି ଜଣେ ଭଲ ଷ୍ଟାଣ୍ଡାର୍ଡ ର ଅଛି ଆଉ ତାର ସ୍ ଭଲ ଅଛି ତ ତାକୁ ଆମେ ଛା ଆଉ ଏବେ ବର୍ତ୍ତମାନ ମୁଁ ଗୋଟେ ଷ୍ଟେଜ୍ରେ ରିସେଣ୍ଟ ଗୋଟେ ଯାଇଥିଲି। ଆମର ଗୋଟେ ସମ୍ବୋଧନା ଉତ୍ସବ କୁ ଯାଇଥିଲି। ମୋ ଗୋଟେ ଡାକିିଆ ଯେ ସେଇଟା ଗୋଟେ ଦି ହଜାର ଚବିଶ ଚବିଶ ଗ୍ରାଜୁଏସନ ପାସ ଆଉଟୁ ଦୁଇ ହଜାର ଚବିଶ ଗ୍ରାୁଏସନ ପାସ ଆଉଟୁ ଗୋଟ ଛୁଆଟେ ଓଏଶ ବନେଇଦେଇଚି। ମାନେ ମୋ ନିଜକୁ ଖରାପ ଯେ ପୁରା ଲାଗିଲ ସେଠ ଏଠ ସମସ୍ତେ ସବୁ ଯିଏ ଯା ସକ୍ସେୋ କରି ସବୁ ସ୍ପିଚ ଦଉଛନ୍ତି। ସେଥିରେ ସମସ୍ତେ କହୁଛନ୍ତି ଯେ ଆମେ ପାଇଛୁ। ଯେ ମୁଁ ମାନେ ସମୟତ ନଇ ହେଇଗଲା ଆଉ ସେଆମର ମନ୍ତ୍ରୀ ମନା କରିଥିଲେ ମାନେସେ ସ୍ ହ ନହେଲେ ମୁଁ ବି ସ୍ି ହଉ ଯିବାକୁ ବାହାରକୁ ମନା କରିଦେବି ନାଇଁ ଥାଉ ସେତିକି ଥାଉପ ମୁଁ ସେଇଟା ଯାଇ କହିଥାନ୍ତିଯେ ସଫଳତା ହେଲ ମୋର ବିଫଳତା ରହଚି ମୁ କହିଥାଆନ୍ତି ମୁଁ ଆଜି ଫିଲୁଅର୍ ଯାଇଥାନ୍ତି। ଯେ ଅଠେଇଶ ବର୍ଷରେ ମୁଁ ଚାକିରି ପାଇଚି ସତେଇଶ ବର୍ଷ ଆ ଅଠେଇଶ ବର୍ଷ ତ ମୁଁ କହିଥାନ୍ତି ମୋର ବିଫଳତା ଷ୍ଟୋରି କେମିତି କେମିତି ହେଇଥିଲା ତାକୁ ସୋ କରିଥାଆନ୍ତି। ତ ସିଏ ସେ ଲାଇନଟା ପାଇଲା ସେଯୋଉ ଚବିଶି ବର୍ଷର ଛୁଆଟା ଅଛି ତେଇଶି ବର୍ଷ ବାଇଶି ବର୍ଷର ପିଲାଟା ଓଡ଼ିଶା ହେଇଚି ତାକୁ ସେତିକି ଗାଇଡନ୍ସ ମିଳିଚି ତାଙ୍କଘରେ ସେ ତାର ସେଇ ଲାଇନରେ ଇ୍ନଟେଷ୍ଟେ ଥିଲା ତତାକୁ ଘରେ ସେତିକି ଫୋକସ୍ କଲେ ସେସେଇ ଲେବଲରୁ ପ୍ରିପାର ହେଇି ଆସିଥିବ ଏମିତି ନହେଲେ ଜଣ ଉଣେଇସି ବଜେଇଥିଲା ପାଞ୍ଚ ମାସ ଛଅ ମାସେ ପ୍ରିପାର କରିମି ସେମାନେ ତାକୁ ପିଲା ବେଳୁ ତାକୁ ପ୍ରିପାର କରି କରି ଆଣୁଥିବେ ଘରେ ଏଇଟ୍ ନାଇନ୍ ଟେନ୍ଥେରୁ ପ୍ରିପାର ହେଇ ହେଇକା ତ ଜଣେ ବଜେଇ ପାରିବ ସେଇ ଚବିଶି ବର୍ଷ ନହେଲେ ଆମେ ଯଦି ସେଇ ଲାଇନ୍ ଠିକ୍ କରିଥାନ୍ତେନା ତ ଆମେବି ଚବିଶି ବର୍ଷରୁ ବାଇଶି ବର୍ଷରୁ ତେଇଶି ବର୍ଷରୁ ଚାକିରି ଆସି ଆମେ ସେଇ ଭୁଲ୍ କରିିଥିବୁ ପୁଅଟା ଭୁଲ କରି ଏଠୁ ଯେମିତି ଦୁବଦା ଆମର ହବନି ନେଷ୍ଟେ ଆମର ଯଉ ନେଷ୍ଟେ ପିଡ଼ି ଆସିବେ ସେଇଟାକୁ ଚେଞ୍ଜେସ୍ କରାର ଅଛି ସୋସାଇଟିକୁବି ଚେଞ୍ଜେସ୍ କରିବାର ଅଛି ମୁଁବି ଘରେ ଗୋଟେ ଦିନ ପ୍ରୋବ୍ଲେମ୍ ହୋଇଥିଲା ମୁଁ ଯେତେବେଳେ ଟେନ୍ଥେର୍ ହାଏ ହାଏ ଫାଷ୍ଟ କ୍ଲାସ୍ ପାଇଥିଲି ମୁତ ସାଇନ୍ସ ପଢ଼ାଏ ତ ମୁଁ ପଢିନଥିଲି ଗୋଟେ ଘରେ ଆମରଣ୍ନ ଠିକ୍ ନଥିଲା ତମୋତେ ଆଢ଼ର୍ସ ପଢ଼େନି। କିଛି ମାନେ କଣ ପଢେଇ ଦେଥିଲେ ସେଇଟା ଭୁଲ୍ ନୁହଁ କିନ୍ତୁ ପଢ଼ିକି ଗୋଟେ ଦିନ ପଢ଼ିକି ଆଉ ଗୋଟେ ଜିନିଷ ଚାକିରି କରିବା ସେଇଟା ଭୁଲ୍ ମୁଁ ପିଜି ସାରିକି ପିଜି ଲାଇନ୍ ଛାଡ଼ିକି ମୁଁ ଆସିକି ଲାଇନିରେ ପସିକି ବିଡ଼ି କରି ଆଜି ମୁଁ ଡିଜିଟିରେ ଜବ୍ କରୁଚି। ମତେବି ଖରାପ୍ ଲାଗୁଚି ମୁଁ ଚାହିଁଥିଲେ ମୁଁ ପିଜିଟ୍ ବଜେଇ ପାରିଥାଆନ୍ତି। ତ ଏଇ ଯଉ ଠିକ୍ ଟାଇମରେ ଠିକ୍ ଆଡ଼ଭାଇସ୍ ଦବାଟା ଯଦି ଥାଆନ୍ତେନା ଆମ ପାଖରେ ଗାଡ଼ିଆନ୍ ସେତିକି ତ ଆମେ କେବେଠୁ କଟିକି ଭଲ ଲାଇନରେ ଥାଆନ୍ତୁ। ସେ ଆଡ଼ଭାସଟା ପାଇନାହିଁ ତ ଆଜି ପ୍ରୋବ୍ଲେମ୍ ଫେସ୍ କରୁଚି। ତମେ ତମ ଫ୍ୟୁଚରରେ କଁ କରିବ?
ଏ ମତେ ବର୍ତମାନ ପରିସ୍ଥିିତିରେ ମଧ୍ୟ ପଚରାଯାଏଯେ ଏହା ପରବର୍ତ୍ତୀ ଲକ୍ଷ୍ୟ କଣ ମୁଁ ଏଇଆ କହିବି କଣ କରିବି ଜାଣିନି ବାସ୍ ଯୋଉଟାବି କରିବି ମନ ଦେଇକି ଆଉ ପ୍ରାଣ ଦେଇକି।
ହଁ ଠିକ୍ କଥା।
ମାନେ ଯାହା ଜୀବନ ସୁଯୋଗ ଦେଲା ଯାହାବି ଦେଲା ଜୀବନ ସୁଯୋଗ ମୁଁ ସେଇଟାକୁ ମନ ଦେଇକି କରିବ ଆଉ ପ୍ରାଣ ଦେଇକି କରିବି।
ଏବେ ଗୋଟେ ଛୋଟ ଛୁଆ ଏବେ ଟେନ୍ଥେ ଲେବୁଲୁ ମାନେ କ୍ରସ କରିକି ଗୋଟେ ଷ୍ଟୁଡେଣ୍ଟ୍ ଆସିକି କଁ ପଚାରେ ତମେ କେଣ ଆଡ଼ାଭାସ୍ ଦବ?
ମୁଁ ତାକୁ କହିବି ସବୁବେଳେ ସମସ୍ତେ ଉପଦେଶ ଦେବେ କିନ୍ତୁ ତମ ନିଜ ମନ ଯାହା କହୁଚି ତମେ ସେଇ ନିଜ ମନ ଦୃଢ କରିକି ମନ କଥା ଶୁଣ ଆଉ ନିଜ ମନ ଟାଣ କରିକି ମନ ଦେଇ ପାଠ ପଢିକି ମନର ସ୍ୱପ୍ନ ଗୁଡ଼ା ପୂରଣ କର। ମାନେ ଯଦି ଜଣେ ପିଲା ନାଇଟି ପରସେଣ୍ଟ ରଖିକି ହଁ ଯଦି ନାଇଟ୍ ପରସେଣ୍ଟ ରଖିକି ମଧ୍ୟ ସେକହିବ ମୁଁ ଆର୍ଟସ ପଢିବି ଆଉ ମୁଁ ୟୁ ପି ଏସି ଲାଇନ ଯିବି ବା ଆର୍ଡ ପଢିକି ମୁଁ ଲେ ଲେକ୍ଚର ସିପ କରିବି ମୁଁ ସେ ପ ପଞ୍ଚାନବେ ପସେତ ରଖିଥିଲେ ମଧ୍ୟ କେବେବି ତା କୁ ଉପଦେଶ ଦେବିନି ଯେ ତୁ ଜୀବନରେ ଯୁ ଯୁକ୍ତ ଦୁଇ ବିଜ୍ଞାନ ଆଉ ଯୁକ୍ତ ତିନି ବିଜ୍ଞାନ ପଢିଲେ ହିଁ ତୁ ଏ ସମାଜରେ ମାନେ ଯୋ ଗ୍ୟ ଭାବରେ ଗ ଗଣିତା ହବ ଏ ମୋର ଏଇ ବିଶ୍ଵାସ ନାହିଁ।
ହୁଁ।
ମୁଁ ତାକୁ ଏଇୟା ଏଇୟା ଉପଦେଶ ଦେବି ମୁଁ କହିବି ଯେ ଆମେ ଯୋଉ ସମୟରେ ଥିଲୁ ଆମ ସମୟରେ ଆମ ଜୀବନର ଡୋରି ଟା ଆମ ଘ ମାନେ ମୋ ବାପା ମାଙ୍କ ହାତରେ ଥିଲା। ସିଏ ମଧ୍ୟ ଜାଣନ୍ତିନି ଯେ ଆ ଆଗକୁ କଣ ସିଏ କହନ୍ତି ଏଟା ପରେ ଦେଖିବା କଣ ହଉଛି ଯେମିତି ସମ ସ୍ତେ ଭାବନ୍ତି ସମାଜରେ ସାଧା ସିଧା ଜୀବନ। ତେଣୁ ଆମେ କଣ ମୁଁ କଣ କଲି ମୁଁ ଏ ଆଜି ଅନୁଭବ କରୁଛି ଯଦି ମୁଁ ଇଂଲିଶ ମିଡିୟମ ରଖିକି ମୁଁ ପ୍ଲସ୍ ଟୁ ଆର୍ଟ ପଢିଥାନ୍ତିିୁ ହୁଏତ ଆଜି ମ ତେ ଏତେ କଷ୍ଟ କରିବାକୁ ପଡନ୍ତାନି ଏଇ ଛୋଟ ଛୋଟ ଜିନିଷ ଗୁଡା ପାଇବା ପାଇଁ ମ
କାହିଁକିନା ବିଫଳତାର କାହାଣୀ ମୁଁ ତ ବହୁତ କମ୍ ଦେଖିଛି ଆ ପଣଙ୍କ ସହିତ ମୋର ପାଞ୍ଚ ବର୍ଷର ସମ୍ପର୍କ ମୁଁ ଲାଇଭରେ ଯେତେବେଳେ ଦେଖିଛି ଗୋ ଗୋଟେ ପଏଣ୍ଟ ଟୁ ଫାଇଭ ମାର୍କ ପାଇଁ ଡକୁମେଣ୍ଟ ଭେରିଫିକେସନ ପରେ ରହିଯାଇଛନ୍ତି ସେଇ ଗୋଟିଏ ଦିନ ଦୁଃଖ ତା ପରଦିନ ସକାଳୁକୁ ଆଉ ସେ ଦୁଃଖ ଆଖିରେ ନାହିଁ। ପୁଣି ଆଉଥରେ ନୂଆ ଆଶା ନୂଆ ଭରସା ପୁଣି ନୂଆ ବିଶ୍ଵାସ।
ସେତିକି ଦରକାରେ ନହେଲେ ଆଉ ଦି ବର୍ଷ ପଛକୁ ପଳେଇବ। ଠିକ ଅଛି ଭଲ ଲାଗିଲା ତମ ସାଙ୍ଗରେ କଥା ହେଇକି ଏ ବିଷୟରେ ପୁଣି କେବେ ଆଉ କୋଉ ବିଷୟରେ କଥା ହବା। ଧନ୍ୟବାଦ।